କାର
ହଁ ପ୍ରଣାମ
କଣ କରୁଛନ୍ତି?
କଣ ଆଉ କରୁଥିଲି ଏଇଟି ଗଡପଡ଼ ହଉଥିଲି ଆଉ ଯାଇଥିଲି ତ ଘରକୁ ଏଇ ରାତି ନନ୍ଦିରା ବାହାଘର ଥିଲା ରାତି ନନ୍ଦିରା ହେଇକି ଆସିକି ଟିକେ ସାରିକି ଟିକେ ଗଡ ପଡ ହଉଥିଲୁ ଆଉ ଆପଣଙ୍କ କଲ ଆପଣଙ୍କୁ ଭାବିଲି ଟିକେ ଯାଉଛି କଲ ଟିକେ କଥା ହେଇଯା ଆଉ
ବହୁତ ଦିନ ହେଲା ମତେ ଟିକେ ମନେ ପକେଇ ନଥିଲେ। ଯାହା ହଉ ଆଜି ଟିକେ ମନେ ପକେଇଲେ ମତେ
ଓ ହ
ଆଉ ଖରା ହଉଛି କି?
ଖରା କୁହନ୍ତୁନି ଗରମ ଖରା ଖରା ଯୋଉ ଭଳିଆ ହଉଛି ଗରମ ସେଇଭଳିଆ ହଉଛି ବର୍ଷା ଦିନ ଭଳିଆ ଲାଗୁନି।
ହଁ ଏତେ ଜୋର ଖରା ହଉଛି।
ଆମର ସେ ଶାଶୁ ଜଣେ ପଡିଛନ୍ତି ତ ତାଙ୍କର ଏଇ ଯୋଉ ଗୋଡ ଟା ଭାଙ୍ଗି ଯାଇଛି। ସେଇ ବିଷୟରେ କଥାବାର୍ତ୍ତା ତା କଣ ହଉଥିଲୁ ଟିକେ ବାହାରିକି ଯିବୁ ତାଙ୍କୁ ଦେଖିବାକୁ।
ଓହୋ ବୟସ୍କ ଲୋକଙ୍କର ଗୋଡ ଭାଙ୍ଗି ଗଲେ ବହୁତ କଷ୍ଟଦାୟକ।
ହୁଁ ଗାଈ ଉଡ଼େଇଲା ସେଇ ପଳେଇଲା ଆଉ ତଙ୍କ ଗୋଡ଼ ଟା ଭାଙ୍ଗି ଯାଇଛି ଆଉ
ଓହୋ
ତାଙ୍କ ଆଗରୁ ବି ଗୋଟେ ଗୋଡ଼ ଭାଙ୍ଗିଥିଲା। ଆଗରୁ ବି ଗୋଟେ ଗୋଡ଼ ଭାଙ୍ଗିଥିଲା ଏବେ ବି ଗୋଡ଼ ସେଇଟା ଭଲ ହେଇଯାଇଥିଲା ଅପରେସନ ହେଇଥିଲା। ଆଉ ଚଲା ବୁଲା ଠିକ ରେ କରୁଥିଲେ। ଆଉ ଏବେ ଫେରେ ଗୋଡ଼ ଭାଙ୍ଗିଯାଇଛି। ଆଉ ପୁରା ବେଡ ଆଉ ଅପରେସନ ହେଇଛି।
ଆଜ୍ଞା ବହୁତ କଷ୍ଟ ହଉଥିବ ତାଙ୍କୁ ଏଇନାକେ ଆଉ
ଗରମ ଟା ହଉଛି ତ ବର୍ଷା ଟିକେ ହେଲେ ଥଣ୍ଡା ଲାଗିଲେ ଟିକେ ଭଲ ଲାଗନ୍ତା। ଆଉ ଗରମ ଟା ହଉଛି ଜୋରେ ହୁଁ ତାପରେ ସେ ଯ ଅପରେସନ ଟା କଷ୍ଟ ନୁହଁ କି?
ଆଜ୍ଞା
ଆପଣ କଣ କରୁଥିଲେ?
ଏଇ ବଶିଥିଲି ଟିକେ ଆଉ ଗରମ ଜୋର ହଉଛି ଆଉ ଶୋଇନି ଆଉ ବସିଥିଲି ଆପଣଙ୍କ ଆଁକର ଘର ଆସିଲାଠୁ ଫୋନ୍ ମୁଁ ସେଥିପାଇଁ
ମୁଁପା ସକାଳେ ଆଗ ଆସିକି ପୁରା ସକାଳୁ ଆଜି ଭୋର ପଳେଇ ଆସି ପାଞ୍ଚଟା ସାଢେ ପାଞ୍ଚଟାରୁ ପଳେଇ ଆସି ଚାରି ପାଞ୍ଚ ଦିନ ହେଲା ନଥିଲି। ଘର ପୁରା ଅପରିଷ୍କାର ଅପରିଷ୍କାର ହେଇକି ପଡିଥିଲା ମତେ ସେଗୁଡା ସବୁ ଟିକେ ଭଲ ଲାଗେନା। ଆସିକି ଟିକେ ସଫାସୁତୁରା କଲି। ଯେହେତୁ ବର୍ଷା ଦିନ ଆଉ ଘର ଉ ସଫାସୁତୁରା ଟିକେ ବାରିଘର ନ କଲେ ଏ ଅଛି ସବୁ ପ୍ରାଦୁର୍ଭାବ ସମସ୍ତଙ୍କର ବଢିବ ସେ ସଫାସଫି କରି ଆଉ ଆମର ବାରି ଛୋଟ ବାରି ଗୋଟେ ବଗିଚା ଗୋଟେ ଅଛି। ତାକୁ ସବୁ ଘାସ ଫାସ ଉପାଡିକି ତାକୁ ଟିକେ ଉ ଉଁ ଯତ୍ନ କଲି ଏଇ ବର୍ଷା ଦିନ ତ ଶୀଘ୍ର ଶୀଘ୍ର ଘାସ ହେଇ ଅନାବନା ଗଛ ଗୁଡା ସବୁ ଉଠି ଯାଉଛି।
ହଁ ଏନ ଘାସ ତ ପ୍ରବଳ ହିବ
ଆଁ ଆଉ ତାକୁ ସବୁ ସଫସଫି କଲି ଆଉ ଛୋଟ ବଗିଚା ଟେ ଗୋଟେ କରିଚି।
ଆଜ୍ଞା
ଆଉ ସେଥିରେ ଲଗେଇଚି ସବୁ ଛୋଟ ଛୋଟ ଗଛ ଜହ୍ନି ଭେଣ୍ଡି ବାଇଗଣ ଆଉ ଏଇ ଯୋଉ ଅନାଘନା ଗଛ ଉଠିଗଲା ବେଳକୁ ସିଏ ଆଉ ଟିକେ ଭଲ ଫଳା ଫଳି କରୁନି କି ଗଛ ଟିକେ ଗ୍ରୋ ଭଲ ବଢି ପାରୁନି।
ଓହୋ ଆଉ କିଛି ଫୁଲ ଗଛ ଲଗେଇନାହାନ୍ତି?
ଫୁଲ ଲଗେଇଚି ଉଁ ଫଳ ବି ଲଗେଇଚି ଯୋଉ ବଡ ଗଛ ବି ଅଛି ଆମ୍ବ ଅଛି ପିଜୁଳି ଅଛି।
ଆଜ୍ଞା ଏଇ ଖରା ପ୍ରବଳ ହଉଚି ନା ଏଇନା ଟିକେ ଦହି ପହି ଟିକେ ପିଇବା। କି ଯୋଉ ପଖାଳ ଟିକେ ଖାଇବା ଏସବୁ ଟିକେ ଖାଇବା ନିହାତି ଦରକାରେ।
ନିହାତି ତ ଦରକାର ଆଉ ନିହାତିର ଜଳୀୟ ଅଂଶ ଯେୁ ପୁରା କମିଯିବ ଯୋଉ ଗରମ ହଉଛି ଝାଳ ବହୁଛି ଯୋଉ ଭଳିଆ।
ହଁ ନଲେ ଏଇ ଯୋଉ ଖରା ଜୋର ହଉଚି
ପଖାଳ ଟା ଆମେ ଦେହକୁ ଡକ୍ଟର ବି କହୁଛନ୍ତି ପଖାଳ ନିହାତି ଖାଇବା ଦରକାର। ଆମର ବଡ ହୁଁ ଆମର ରୋଗ ପ୍ରତିଶୋଧକ ଶକ୍ତି ଟା ବଢିବ ଆଉ ଦହି ବି ପିଇିବା ଦରକାର। ବାସି ରୁଟି ଗୁଡ ଏଗୁଡା ବି ଖାଇବା ଦରକାର ଗରମ ହଉଚି ଆଜି ବର୍ଷା ଦିନେ ଏତେ ଖରା ହୋଉ କଣ କରାଯିବ
ଅଉଁ ତାପରେ ବାହାରକୁ ବାହାରିଲେ ବି ଟିକେ ଛତା ଜୋତା ଏସବୁ ପାଣି ନେଇିକି ଯି
ହଁ ମତେ ବି ତ ଲାଗୁଚି ଏଇ ଯୋଉ ଖରା ଏ ବର୍ଷ ବୋଧେ କମିବନି ଯାହାହଲେ ଅଳ୍ପ ଅଳ୍ପ ବର୍ଷା ହବ ଆମର ବୋଧେ ବର୍ଷା ହବ କଣ ଏଲିନର ପ୍ରଭାବ ରହୁଚି ବର୍ଷାର ତ ଅଁ ଇଏଟା କମିବ ମାନେ କମ ରହିବ ଛୋଟ ବର୍ଷା ହବ ଆଉ ଖରାଟା ଟିକେ ବଢିବ ବୋଧେ ଆଉ ଖରା ଟା ତ ବଢୁଛି ଆଉ ବଢିବ ବୋଧେ କଣ
ପଚିଶରୁ ପାଞ୍ଚ ଏଥିରେ କଣ ଅଧିକ ତାପମାତ୍ରା ବୃଦ୍ଧି ହବ ବୋଲି କୁହାହୋଇଚି। ପ୍ରାୟେ ପଞ୍ଚାବନ କି ଷାଠିଏ ଡିଗ୍ରୀ ସେଲସିଅସ ରହିବ।
ଏଁହ
ଯେ ଆମେ ବି ଟିକାର ଗଛ ନିହାତି ଲଗେଇବା ଦରକାର ସମସ୍ତେ ଜାଣି ରଖିବା ମୋର ଆଜି ଆମ୍ବ ଟାକୁଆ ଗୁଡାକ ସବୁ ମାଙ୍କଡ ଖାଇକି ଯୋଉ ଗଛରୁ ପକେଇଥିଲେ ମୁଁ ବୋଧେ ଶହେ ଖଣ୍ଡେ ଏ ଟାକୁଆ ନେଇକି ଗଛ ସବୁ ପକେଇ ଦିଆଯାଇଛି ସବୁ ବାହାର ଯୋଉ ଉଁ ଯାଗା ଗୁଡାକ ଅଛି ଏ ଗୋଚର ଜାଗା ଏ ଅନାବନା ଜାଗା ସବୁ ସବୁ ବାହାର ପଡିଚି ଆଉ ସରକାରୀ ଜାଗା ସବୁ ପଡିଚି ହଁ ଫାଙ୍କା ଜାଗା ସେଗୁଡା ସବୁ ସେ ଟାକୁଆ ଗୁଡା ନେଇ ପକେଇ ଦିଆଯାଇଛି କିଛିଟା ତ ଗଛ ତାଦେହରୁ ହବ।
କାଇଁ ନା ବର୍ଷା ଟାଇମ ଟା ପକେଇଦେଲା ପରେ ଗଛ ସବୁ ହେଇ ଆରାମସେ ହେ
ଗଛ ହେଇଥିଲା ସବୁ ଛୋଟିଆ ଛୋଟିଆ ଗଛହେଇଥିଲା ମୁଁ କହିଲି ସବୁ ନେ ପକେଇ ପାକେଇ ଦେଇ ଆଇଚି ଏ ତିନି ଛେକେ ପକେଇଲିଣି ଦେଖିଆ କେତେଟା ଗଛ ବଢୁଚି।
ହଁ ଏଇ ଟାଇମ ରେ ସେ ଖଜୁରୀ ତାଳ ସେ ଆମ୍ବ ଏଇଗୁଡା ସବୁ ହେଇଯିବ।
ଆଉ ନ ପକେଇଲେ ବି ଆମର ଅକ୍ସିଜେନ ଟା ଅମ୍ଳଜାନ ଟା ନିହାତି ଦରକାର।
ହଁ ସବୁ ତ ଘର ଗଲେ ସମସ୍ତେ ଘର କରୁଛନ୍ତି କାଟି ଦଉଛନ୍ତି ଗଛ ସବୁ ଆଉ!
କମୁ ଯେମି ଆମର ବର ହଉ ଓସ୍ତ ହଉ ଆଗରେ ସବୁ ଗଛ ଯେ ଏମାନଙ୍କର ସୁବିଧା କଣ ଅଛି?
ଆଉ ସେ ସବୁ ବଡ ବଡ ଗଛ ଦେଖା ଯାଉନି।
ତମେ ବସିଯିବ ଆଗରେ ସବୁ ଆମ୍ବ ତୋଟା ଥିଲା ପୁରା ଆମ୍ବ ତୋଟା ତା ଭିତରେ କେତେ ଏତେ ସୁନ୍ଦର ବସିକି ଲୋକ ସବୁ ଖରା ବେଳେ ଦେଖିବ ଗାମୁଛା ପାରି ଶୋଇଥିବେ।
ଆଜ୍ଞା! ଏବେ ଆଉ ସେସବୁ ଦେଖିବାକୁ ବାଉଁଶ ଆମ୍ୱ ଏସବୁ ରହିଥାଏ ପୁରା ତୋଟା ଭଳିଆ।
ଆଉ ବାରିଘରେ ଗଛ ନିହାତି ଦରକାର। ପ୍ରତ୍ୟେକ ମଣିଷ କିଛି ନହେଲେ ତା ଜୀବନରେ ନିଜ ପିଲା ପରି ଚାରି ପାଞ୍ଚଟି ଗଛ ଲଗେଇ ତାର ଯତ୍ନ ନେବା ଦରକାର।
ଆଉ ଏ।
ଆମ୍ବ ହଉ ବର ହଉ ଓସ୍ତ ହଉ ସବୁ ରୋଡ। ଘରେ ସବୁ ଯୋଉଠି ସବୁ ଜାଗା ଖାଲି ଅଛି ଦେଖିକି ଗଛ ସବୁ ଲଗେଇବା କଥା ନେଇକି।
ଲଗେଇବା କଥା ସମସ୍ତେ ସମସ୍ତେ କାଟି ଦଉଛନ୍ତି ଆଉ।
ଆଉ ଯଦି ସେଥିପ୍ରତି ଆମେ ଯତ୍ନ ନ ନବା ଅଳ୍ପ ଦିନ ଭିତରେ ବହୁତ ବଡ ସମସ୍ୟାର ସମସ୍ୟା ଆମ ଜୀବନରେ ଦେଖାଯିବ। କାରଣ ଏଇ ଗରମଟା ଏବେ ଦେଖୁନ ତମେ ବର୍ଷା ଦିନେ ଯଦି ଏଇଭଳିଆ ଗରମ ହବ। ଆଉ ଆଉ ଚାରି ପାଞ୍ଚ ବର୍ଷ କି ଦଶ ସବୁ ସୁବିଧା ତମେ ଭାବିଲ ଯଦି ଗ ଗଛ ନ ଲଗେଇବା କେତେ ବଡ ଅସୁବିଧାର ସମ୍ମୁଖୀନ ହବ।
ନିହାତି।
ସବୁ ସରିଗଲାଣି। ଝାଉଁ ବଣ ଥିଲା କଣ ପାଣି ଟାକୁ ଅଟକେଇକି ରଖୁଥିଲା। ଏବେ ସମୁଦ୍ର ବି ଆମେ ଆଡକୁ ମାଡି ଆସିବ। ଆଉ ଝାଉଁ ନାହିଁ। ହୁଁ ସମସ୍ୟା।
ଏବେ ତ ଆଉ ରଜ ସରିଲା। କଣ ରଥଯାତ୍ରା ଆସିବ ବୋଧେ।
ଯିବେ ଆପଣ?
ହୁଁ ଦେଖିବା କଣ ହଉଛି ଯିବାର ସମ୍ଭାବନା ଅଛି।
ମୁଁ ଭାବୁଛି ଦଶ ପନ୍ଦର ଜଣଙ୍କୁ ନେଇ କିଛି ସ୍ଵେଚ୍ଛାସେବୀ ଉଁ ନିଜ ସ୍ଵେଚ୍ଛାକୃତ ଭାବେ କିଛି କାର୍ଯ୍ୟ ସେଠାରେ କରିବି ବୋଲି ଭାବୁଛି କିଛି ଲୋକଙ୍କ ସାହାଯ୍ୟ ଏମିତି କି ପାଣି ହଉ ଆଉ ଯଦି ଖାଇଲେ ହଁ ସେଇଗୁଡା କରିବା ବୋଲି ଭାବୁଛି। ଦେଖିବା ସମସ୍ତେ ଫୋନରେ ଯୋଗାଯୋଗ କରି ଯଦି ଯିବା ପନ୍ଦର କୋଡିଏ ଜଣ କିଛି ସାହାଯ୍ୟ କରିପାରିବା ଭଲ ହବ।
ତାଙ୍କ ହେଇକି ନହେଲେ ଯିବା ମୋତେ ଫୋନ କରିବେ ଯିବା ଟାଇମରେ। ମୁଁ - କିଛି ଲୋକଙ୍କୁ ନେଇଯିବି ଆପଣ କିଛି ଲୋକଙ୍କୁ ନେଇଯିବେ ଯାଇକି ଟିକିେ ସମସ୍ତିଙ୍କି ସେବା
ହୁଁ କାରଣ ଲୋକ ବହୁତ ଲୋକ ସେତେବେଳେ ଏ ବର୍ଷାଟା ହଉଥିବ ଇଆଡେ ଅସୁବିଧାର ସମ୍ମୁଖୀନ ଲୋକ ହୁଅନ୍ତି ଯିବା ଆସିବାରେ ହଉ ହୁଁ ଜାଣି
ତ ସେତେବେଳେ ବି ବହୁତ ଭିଡ ଥାଏ ନା। ହ୍ୟାଲୋ।
ସୁବିଧା କରିବାକୁ ଚେଷ୍ଟା କରିବା ଆଉ। କିଛି ଦିନ ତ। ସେ ସୁବିଧା ମିଳିଥାଏ ସୁଯୋଗ ମିଳିଥାଏ ଯ ବଡ ଦାଣ୍ଡରେ ସମସ୍ତଙ୍କୁ ସହଯୋଗ କରିବା। ସମସ୍ତଙ୍କ ଭାଗ୍ୟରେ ନଥାଏ।
ଭଗବାନଙ୍କୁ ଦେଖିବା ବି ସମସ୍ତଙ୍କ ଭାଗ୍ୟରେ ନଥାଏ।
ଆଉ ଆପଣ କଣ କରୁଥିଲେ।
ଏଇ ବସିଥିଲି ସେ କହିଲେ ଆଉ କଣ ରଜ ସରିଲାଣି ଏଇନା କେଟା ଆଉ ରଥଯାତ୍ରା ଆସିବ। ଟିକେ ଯାଇକି ଦେଖା କରିବାକୁ ପଡିବ ଭଗବାନଙ୍କୁ। ତାପରେ ପୁଣି ଦୁର୍ଗା ପୂଜା।
ଆଜି ଖାଇଲେ କଣ?
ଆଜି ଆମର ହେଇଥିଲା ଭାତ। ଡାଲି ଆଉ ପୋଟଳ ଆଳୁ ଭଜା ଆଳୁ ଚକଟା। କାକୁଡି ଏଇ ଆଉ। ଆପଣ କଣ କରୁଥିଲେ।
ମୁଁ ଆଜି ଆମର ଗୁରୁବାର ତ ଖାଉ ନା ଯୋଉ ପିଆଜ ରସୁଣ। ଏ କାକୁଡି ସାଲାଟ ଟିକେ ଶାଗ ଭଜା ଏଇ ଆଳୁ ପୋଟଳ ସିଝା ସିଜିି କରିଥିଲ ଡାଲି। ଟିକେ କରଥିଲି ଏ ଆସିକି ଟିକେ ବାରିଘରେ କାମ କରିକି ଟିକେ ଲେଟ୍ ହେଲା।
ଆଜ୍ଞା।
ଟିକେ ରୋଷେଇ କରି ଖାଇକି ଟିକେ ଗଡ ପଡ ହଉଥିଲି ମନେ ମନେ ଭାବିଲି ଯାଉଛି ଟିକେ। କଲ୍ କରିକି ଆସେ ଆଉ।
ଆଜ୍ଞା ଆଉ ଆପଣ ଗାଈ ରଖିନାହାନ୍ତି।
ହଁ ଗାଈ ରଖିଛି।
ଆଉ ଛେନା ପ୍ରସ୍ତୁତ କରୁଛନ୍ତି।
ଗାଈ ରଖିଛି ଏବେ ତ କ୍ଷୀର ଦଉନାହାନ୍ତି କିନ୍ତୁ କ୍ଷୀର ଦେଲେ କରେ। କରେ ଗାଈ ରଖିଛି ଏଇଥିପାଇଁ ରଖିଛି ଆମର ଧାନ ଚାଷ ହୁଏ। ଆଉ ସେଇ ଖତ ଗୁଡାକ ଆମର ବିଲରେ ସବୁ ଲାଗେ ଆମର ବିଲରେ ଆଜି। ଏପର୍ଯ୍ୟନ୍ତ କୌଣସି ରାସାୟନିକ ସାର ଆମେ ପ୍ରୟୋଗ କରିନୁ।
ନ କରେ ଭଲ।
ହୁଁ ଖତ ନେଇକି ଆମର ବାରି ଆମର ବିଲରେ ଲାଗେ ଧାନ ବି ଆମର ଭଲ ଦିଇଟା ହୁଏ।
ଆଜ୍ଞା।
ଆଉ ଯୋଉ ଘରୁ ଯୋଉ ଚୋପା ଫୋପା ବାହାରେ।
ଆଜ୍ଞା।
ପରିବା କ କଟା ହେଲା ତଥାବି। ଚୋପା ହଉ ସେ କଲରା ଚୋପା ହଉ ତାକୁ ମୁଁ ଗୋଟେ ବାଲଟି ରେ ଅଲଗା ରଖେ। ତାକୁ ନେଇକି ମୋର ଯୋଉ ଛୋଟ ଛୋଟ ଉଦ୍ୟାନ ଟିଏ କରିଛି ପାଖସା ଉଦ୍ୟାନ। ସେଥିରେ ନେଇକି ଦିଏ ସେଇ କୁଣ୍ଡ କୁଣ୍ଡରେ ସବୁ ଦେଇଦିଏ। ଭଲ ମୋର ସବୁ ଦେଖିବେ ଆପଣ କେତେବେଳେ ଯଦି ହବ ସୁବିଧା ସେତେବେଳେ ବୁଲିବାକୁ ଆସିବେ।
ନିହାତି ମୁଁ ଯିବି ଆଉ।
ଭଲ ଫୁଲ ଭଲ ଫଳ ମୁଁ ଅଳ୍ପ କିଛି କରିଛି କିନ୍ତୁ ଭଲ। ସେଥିପ୍ରତି ଯତ୍ନ ନେଇ ବହୁତ ଭଲ କରିଛି।
ଯା ହଉ ଆପଣ ମୋତେ ଫୋନ୍ କଲେ ବୋଲିକି ମୁଁ ବହୁତ କିଛି ଶିଖିବାକୁ ପାଇଲି। ଆଉ ଆପଣଙ୍କୁ ଅଶେଷ ଧନ୍ୟବାଦ୍।
ହଉ ହଉ ଧନ୍ୟବାଦ ଆଉ କେତେବେଳେ ଫୋନ ସୁବିଧା ସୁଯୋଗ ଦେଖିକି ମତେ କରିବେ।
ଆଜ୍ଞା ନିହାତି ନିହାତି। ହୋଉ ଆଜ୍ଞା ନମସ୍କାର୍।
ନା ନୁ ପ୍ରଣାମ।